ନମସ୍କାର ଜୟ ଜଗନ୍ନାଥ। ଆଉ କେମିତି ଅଛନ୍ତି ଭାଇ?
ହଁ ଭଲ ଅଛୁ କିଛି ଅସୁବିଏ ବର୍ଷା ବର୍ଷେ ତ ଏବେ ହଉଥିଲା ତିନି ଚାରି ଦିନ ହେଇଗଲାଣି ତ ପୁରା ଲଘୁଚାପ ଯୋଉ ଆସିକି। ଆଉ ଘରୁ ଘରୁ ତ କୁଆଡେ ବାହାରି ପାରୁନଥିଲି। ଆଉ ଅଫିସି ଅଫିସି ଏରିକା ବ ଅଫିସି ହେକି ତ ଯାଉ। ଅଫିସ ଗଲେ ତ ଯାଇକି ଓଧା ହେଇକି ଗଲା ବେଳକୁ ଭଲ ଲାଗୁନି। ଆଉ ଏବେ ଟିକେ ବର୍ଷା ଆଜି ତ ପାଗ ଭଲ ଦେଇଛି କିନ୍ତୁ ଆଜି ତ ଛୁଟି ଅଛି ରବିବାରେ ଆଉ। ଘରେ ତ ଅଛୁ ଆଉ।
ବୁତେ କଣ ଏମିଷ କଣ କରଛନ୍ତି ନା
ନାଇଁ ଆମର ତ ନିରାମିଷ ଆମେ ଆଇଁଷ ଖାଉନୁ ଆମର ନିରାମିଷ। ତ ସଦାବେଳେ ଭେଜ ଆମେ ସଦାବେଳେ ଭେଜ ଉପରେ ଆଉ ହଁ ଭେଜ ଉପରେ ସେ ଆଜ୍ଞା। ହୁଁ ଆମିଷ ଖା
ଆମର ବି ଏତେ ବଡ ଘର ମାନେ ବ ବହୁତ ତ ବଡ ଫ୍ୟା ମାନେ ପରିବାର କିନ୍ତୁ ତା ଦେହରେ ବି ଜମାରୁ କେତେ କି ଦୁଇ ତିନି ଜଣ ଜମାରୁ ଚାରି ଜଣ ହିଁ ଆମିଷ ଖାଉଚୁ ଏବେ ଆଉ ସବୁ ନିରାମିଷ ଖାଉଚନ୍ତି।
ହଁ ସମସ୍ତେ ଆଜିକାଲି ଦେଖନ୍ତୁ ଏ ମାଛ ହଉ କିମ୍ବା ଚିକେନ ହଉ ଅଣ୍ଡା ହଉ ଯଉ କେମିକାଲ ତ ଦେଇକି ତାକୁ ଯୋଉ ଇଏ କରାହୋଉଚି ଏତେ କମ ଦିନ ଏତେ କମ ଦିନ ଭିତରେ ସବୁ ଯୋଉ କରିକି ମାର୍କେଟ ରେ ବିକ୍ରି ହଉଚି ସେରାକ ନିଜ ପାଇଁ ଦେହ ପାଇଁ ଆମର କ୍ଷତିକାରକ ସେଟା ଖାଇବା ଦ୍ୱରା।
ହଁ ନାଇଁ ଆମର ତ ସେଇଟା ତ ଗୋଟେ କଥା କାଲି କଣ କାଲି କି ଆମର ଯୋଉ ଯୋଉ ବର୍ଷା ହୁଏ ନା କି? ବର୍ଷା ହେଲେ ମାଛ ଉଠେ ଗାଡିଆରୁ ଇଏ ରୁ
ଏଇନ ଏଇନ ହଁ ଏଇନେ ଯୋଉ ବର୍ଷା ହେଇଗଲା ନା ଏଇନେ ସବୁ ଦେଶୀ ଦେଶୀ ସେ ମାଛ ଗାଁ ପଟେ ଭଲ ମିଳିବ ଖାଇବା ପାଇଁ ଟିକେ ଭଲ ଲାଗେ ଟିକେ
ଗାଁ ରୁ ଉଠିଥିଲା ଯୋଉ ଶେଉଳ ମାଗୁର କଉ ଫଉ ଏଇଗୁରା ସବୁ ଉଠିଥିଲେ ତ ସେଇ ବାଳିଆ ସେଇଗୁରା ସବୁ ଧରିଥେଲୁ ସେଗୁରା ଆଜି ହେଇନା ଭଜା ହଉଚି କାଲି ଧରିଥିଲୁ ଶନିବାର ତ ଖିଆ ଆ ହୁଏ ନା
ହୁଁ ଶନିବାର ତ ଆଉ ଘରେ ସ୍ତ୍ରୀ ଲୋକ ହେରିକା ସେ ସବୁ ବାରିବେ ଅଁ ଯୋଉ ଶନିବାରେ ଘରେ କହିବେ ଆଇଁଷ ପଶିବନି ରଖିଦେଇଥା ତାକୁ ଇଏ କରିକି ଆଉ ହଁ
ଆପଣ କେବେଠୁ ନିରାମିଷ ମାନେ ଜନ୍ମରୁ ଖାଆନ୍ତିନି ନା? କେବେଠୁ କଣ କେମିତି ନିରାମିଷ ଖା
ହଁ ଆମର ଆକଚୁଲି ଆମ କାଷ୍ଟରେ ଆମର
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆଉ ଭଲ ଅଛନ୍
ଆଜ୍ଞା ଭାଇ ଟିକେ କଥାଟା ଶୁଭିଲାନି ତ ଟିକେ ଆଉଥରେ କହିବି କି?
ମୁଁ କହିଲି ଆମେ ସବୁ ବିନା ପିଆଜ ରଶୁଣରେ ଖାଉ ସାଧା ଉପରେ ବାହାରକୁ ଆସିଲେ ହୋଟେଲ ଫୋଟେଲରେ ଏସବୁ ଆମେ ବିନା ପିଆ ରସୁଣ ଜୋଉଠି ଥବ ସେଇ ଜୋ ହୋଟେଲରେ ଦେଖି ଠି ଖାଉ ଯଦି କୁଆଡ଼େ ଗଲୁ
ଓହୋ ଆପଣ ପୁରା ବିନା ପିଆଜ ରଶୁଣ ବାଲା
ହଁ ହଁ ହଁ ଯୋଉ ଜୟଗୁରୁ ଦୀକ୍ଷା ନିଅନ୍ତିନି ନା ନା ବିନା ପିଆଜ ରସୁଣ ବିନା ପିଆଜ ରସୁଣ ନୁହଁ ଯେ ମାନେ ଆମେ ଖାସ୍ କରିକି ଆମେ ଜୋ ବୁ ଆମେ ତ ଆମିଷ ଖାଉନୁ ନା ଆଉ ହୋଟେଲ ବାଲା ତ ଶ ସବୁ ହୋଟେଲରେ ତ ଆମିଷ ନିରାମିଷ ଗୋଟେ ଜାଗାରେ ମିଳୁଚି ଆଉ ଟିକେ ଏଇଆ ଯୁଆଡେ ଟ୍ରାଭେଲିଂ କର କି ଯୁଆଡେ ଗଲା ଅଳକୁ ଆମେ କଣ ବାଧ୍ୟ ହେଇକି ଦେଖିବୁ ଟିକେ ବିନା ପିଆଜ ଯୋଉ ସାଧା ବିନା ପିଆଜ ରଶୁଣ କିମ୍ବା ମଠ ଠ ହେରିକା କି କୋଉ ଏଥିରେ ଖାଇବା ପାଇଁ ଧର ଉ ପୁରୀ ଫୁରୀ ଆମେ ପୁରୀ ଏରିକା ଗଲୁ ସେଠି ଆମେ ଟିକେ ଦେଖିବୁ ମଠ ହେରିକା କି ଅବଡା ହେରି ସେ ସବୁ ଜିନିଷ ଇଏ କରିବା ପାଇଁ ଆମେ ଆମିଷ ଖାଉନେ ଆମେ କାହିଁ ବେକାର ହୋଟେଲକୁୁ ଦେଖିବା ଯୋଉ ଲୋକଙ୍କର ଆମିଷ ପ୍ରିୟ ଅଛି ସିଏ ଅଟୋମେଟିକ ତାଙ୍କର ତ ହୋଟେଲ କଣ ଯୋଉ ଠି ନାଇ ସେ ସେଠିକି କ ପଠେଇ ଦେବେ ଫାଷ୍ଟ ଫୁଡ ହେଲା। କେହି ହୋଟେଲ ହେଲା ସେସବୁ ଜିନିଷ ଖାଇବେ ଆମ ପରିବାରର ଆମେ ସମସ୍ତେ ଆମ ପିଲାମାନେ ବି ତାଙ୍କୁ ବି ସେମାନେ ପିଲାମାନେ ବି ଖାଉନାହାନ୍ତି ପୁଅ ଝିଅ ସିଏ ସବୁ ବି ଥାଏ ମାନେ ଆମେ ତ ଖାଉନା। ଆଉ ଘରକୁ ତ ପଶିନି ଗୋଟେ ଜିନିଷ ଧର ଆମର ଏଟି ପିଲାମାନଙ୍କ ଯୋଉ ପିଲା ଜନ୍ମ ହେଲା ଯୋଉ ଗମେଣ୍ଟରୁ ଯୋଉ ଦିଆ ହୁଏ ଅଣ୍ଡା ଛତୁଆ ଯୋଉଟା ଅଣ୍ଡା ଆମେ ଆଣିବୁନି। ଅଣ୍ଡା ଆମେ ଦେଇଦଉ ସେଇଠୁ ଅଣ୍ଡା ଯୋଉ ଆଦି ଅଣ୍ଡା ବଦଳରେ ଆମେ ଧର ଆଉ କିଏ ଧର ଆ ଆପଣଙ୍କର କିଏ ରିଲେଟିଭ ଆସିଲା ହଉ ତାଙ୍କୁ କହିଦବ ତମେ ଅଣ୍ଡା ନେଇଯାଏ ଅଣ୍ଡା ବଦଳରେ ଯାହା ପାଞ୍ଚ ଟଙ୍କା କି ତିନି ଟଙ୍କା କି ଚାରି ଟଙ୍କା ଯାହା ହେଇଥିବ ତଙ୍କୁ ପଇସା ଦେଇଦବ ଆଉ।
ବୁଝିଲି ବୁ ବୁଝିଲି ସେଇଟା ନା କାହିଁକିନା ଯଦି ଆପଣ ବି ଯଦି ଦେଖନ୍ତୁ। ଆପଣ ଯଦି ଏଇ ଯୋଉ ମିଶା ବି ଦୋକାନ ଯୋଉଠି ଆମିଷ ନିରାମିଷ ଦିଟା ମିଶ ସେଠି ବି ଗଲେ କଣ ହବ ସେଇଠି ଗୋଟେ ଜାଗାରେ କରୁଥିବେ ତ କିଛି ବି ମିଶି ଯାଇପାରେ। କିଏ ଜାଣିଛି ତା ଭିତରେ କଣ ହେଇଥିବ କଣ ନାଇଁ।
ହୁଁ। ହୋଟେଲରେ ତ କହିବେ ନାଇଁ ହଁ ଆଜ୍ଞା ଏଇଟା ଆମର ଆଇ ସାଧାର ହଉଛି ଏଇଟା ଆଇଁଷ ରହୁଛି ତମ ଆତ୍ମାଟା ବୁଝି ତମ ମନ ଟା ବୁଝି ତମେ କେବେ ଖାଇନ। ତମ ବାପା ମା ହଉ କି ପିଲାମାନେ ତମେ କେତେ ଖାଇନ ଆମେ ସେଠି ଆମେ କାହିଁ ଯିବ ବା ଆମେ ନିରା ଓ ଆମେ ଆମିଷ ହୋଟେଲ ଭିତରେ ପଶିକି ତାଙ୍କୁ କହିବା ଯେ ମତେ ଭାଇ ନିରାମିଷ ଦେ ସେଇ ତ ଫ୍ଲେଟରେ ଲୋକ ଖାଉଥିବେ ନା ସେଇ ତ ପ୍ଲେଟରେ ଧୁଆଉଥିବ ସେଇ ପ୍ଲେଟରେ ଆଉ ଯେତେ ଧୋଇଲେ ବି ଆମେ ଯଦି ଖାଉନେ ଆମେ ସେଇ ଜିନିଷଟାକୁ ସେ ଜାଗାକୁ ଯିବା କାହିଁକି? ଆରେ ଆମେ ସେଇଥିପାଇଁ ଆମ ଆମ ମନରୁ ଆମେ ତ ଜାଣିଛେ ଆମ ମନକୁ ଇଏ ଅଛି ଆମେ କାହିଁ ବେକାର ସେଇଥିପାଇଁ ଆମେ ଏହାର ନିରାମିଷହାର ନିରାମିଷ। ତ ହୋଟେଲ ରେ ଦେଖିକି ଖାଉ ଯଦି ବାହାରୁଚି ଆଉ ଆପଣ ପୁର -ପୁରୀ ଏରିକି ଆାଉଛନ୍ତି?
ନାଇଁ ପୁରୀ ତ ଏବେ ତ ମୁଁ ଯାଇନି ତ ଏବେ ଯାଇଥିଲି ଅଳ୍ପ ଅଳ୍ପଦିନ ହବ ଏଇ ଆଜି ସବୁ ମୋର କଣ କି ଫିଇସି ଜଣେ ଆଇଥିଲେ ତାଙ୍କ ପରିବାର ଯାଇଛନ୍ତି। ପିସିଙ୍କ ପୁଅ ଝିଅ ଆଉ ପିସିଙ୍କ ଯୋଉ ସବୁ ଆସିଥିଲେ ପିସି ଜଇଁ ସବୁ ଯାଇଛନ୍ତି।
ହଁ ହଁ।
ଦାଦା କୁଡି ଜଣେ ଯାଇଛନ୍ତି ଭାଇ ଜଣେ ଯାଇଛନ୍ତି ଏମିତି ସବୁ ଯାଇଛନ୍ତି ଆଜି ହେଇ ଯାଇଛନ୍ତି। ସିଏ ଆଜି ବୁଲାବୁଲି କରିବେ ସି କଣ କି ପିଇସି ଜଣେ ସିଏ ଯିବେ ତାଙ୍କର ବାହାରକୁ ଯିବେ। ତ ତାଙ୍କୁ ସେଇଠି ପୁରୀରେ ଟିକେ ସେ ବୁଲାବୁଲି କରି ଠାକୁର ତ ଦର୍ଶନ କରିପାରିବେନି।
ନା ଏବେ ତ ଆପଣଙ୍କର ଏବେ ତ ଠାକୁ ଠାକୁର ନାହାନ୍ତି ନା ଏବେ ଠାକୁର ତ ଅଣସରରେ ଅଛନ୍ତି ଆପଣ ଏବେ ଗଲେ କଣ? ପୁରୀରେ ଆପଣ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତାଙ୍କୁ ଦର୍ଶନ କରିବେନି। ତମର ସାଇଟ ଯୋଉ ଠାକୁର ରହିଲେ ବିମଳା ବିମଳା ମନ୍ଦିର ଲକ୍ଷ୍ମୀ ମନ୍ଦିର। ଆଉ ଯେଉଁ ହନୁମାନ ମନ୍ଦିର ଏସବୁ ଅଲଗା ଯେଉଁ ମନ୍ଦିର ରହିଲା। ସାଇଟରେ ସେଇଟା ଦର୍ଶନ କରିବେ। ପ୍ଲସ ଯୋଉ ଆଉ ଗୋଟେ ମାନେ ସୁଯୋଗ ଅଛି ଆପଣଙ୍କର ଯୋଉ ଠାକୁରଙ୍କର ଯୋଉ ଅଭଢା ରୋଷ ତୋର ଯଉ ରୋସଘର ରସଘରକୁ କଣ? ଏଇ ଟାଇମରେ ଆପଣ ଏଇ ଅଣସର ଟାଇମରେ ଯାଇକି ଟିକେ ଟିକେଟ କାଟିକି ତାର ଦଶ ଟଙ୍କା ନା କୋଡ଼ିଏ ଟଙ୍କା ଟିକେଟା କାରିକି ସେ ଟିକେଟ କାଟିକି ଆପଣ ଯାଇକି ବୁଲି ପାରିବେ ମାନେ କୋଉଠି କେମ ରୋଷେଇ ହଉଛି ଆପଣ ଯ କ ସେ ଜିନିଷଟା ସେଇ ଜିନିଷ ଟା କଣ ସମସ୍ତେ ହଁ ସେଇ ଦିନିସ ସେଇ ଜିନିଷଟା କୁ ସମସ୍ତେ ଜାଣନ୍ତେନି ଆପଣଙ୍କର ଏଇ ପନ୍ଦର ଦିନ ପାଇଁ ଠାକୁର ଯୋଉ ଅଣ ରୁହନ୍ତି, ସେଇ ଟାଇମରେ ତମେ ରୋଷ ଘରକୁ କାହିଁ ରୋଷଘର ତାଙ୍କର ଏଇ ଟାଇମ ରେ ମରାମତି କରାଯାଏ। ଆଉ ବର୍ଷ ଯାକ କେତେବେଳେ ମରାମତି କରିବା ପାଇଁ ତାଙ୍କୁ ସମୟ ମିଳେନି। ତା ଡେଲି ତ ନୀତିକାନ୍ତିରେ ଚାଲେ ନା। ଆପଣ ଆପଣ ଯାଆନ୍ତୁ କି ପରିବାର ଲୋକ ଆପଣ ଯାଇକି ଆରାମ ସେ ରୋଷଘର ବୁଲି ପାରିବେ। ସେଇଟା ଗୋଟେ ଭଲ ସୁବିଧା। ଆଉ ଆପଣ ମନ୍ଦିରରେ ଗଲେ କୋଇଲି ବୈକୁଣ୍ଠ ମ୍ୟୁଜିୟମ, ଏରା ସବୁ ଟା ଦେଖିବ। ।
ଓ ହଁ। ସେ ଏବେ ଯାଇଛନ୍ତି ସେ ସେଇଥିଲାଗି ତ ଯାଇଥିବେ କି କଣ। ସିଏ ବି ଯାଇଛନ୍ତି ସେଇ ମାନେ ସବୁ ନେଇକି। ସିଏ ତାଙ୍କୁ କଣ କରେ ଦାଦା ଖୁଡି ହେରିକା ବି ଯାଇଛନ୍ତି। ସେ ଖାଲି ଯିବେ କଣ ଛାଡି ତାଙ୍କୁ ସେଇଠି ଅଳ୍ପ ସମୟ ବୁଲାବୁଲି କରି ତାଙ୍କର ଟ୍ରେନ ଅଛି ସାତଟାରେ ନା କଣ ସେ ବୁଲାବୁଲି ସେଠି ଖିଆ ପିଆ କରି ତାଙ୍କୁ ଟ୍ରେନରେ ବସେଇଲା ପରେ ସେ ପଳେଇ ଆସିବେ ଆଉ। ଠାକୁରଙ୍କ ଡୋରି ଜଗା ଡୋରି ନ ଲାଗିଲେ କିଏ କୁଆଡେ ଯିବ। ତ ସେଥିଲାଗି ଡୋରି ଲାଗିବା ଦରକାର। କେହି ଡୋରି ଲାଗିଲେ
ହଁ ଆମେ ପଚାଶ ଶହେ କିଲୋମିଟର ଭିତରେ ରହୁଚେ ନା। ଯାହାହେଲେ ନଗଲେ ଗୋଟେ ଏଡ଼ ବଡ଼ ପର୍ବ ବି ବର୍ଷ ସେ ବର୍ଷକରେ ଥରେ ରଥଯାତ୍ରା ନା ସଦାବେଳେ ସବୁ ସବୁ ଗାଁରେ ସବୁଆଡ଼େ ତ ରଥଯାତ୍ରା ହେଲାଣି ସବୁ ଜିଲ୍ଲାର ରେ ସବୁ ଯେତେ ଯାହାହେଲେ ପୁରୀ ରଥଯାତ୍ରା ତ ସେଇଟା ଟିକେ ନିଆରା ଅଟେ ସେଇଟା ଦେଖିବା ପାଇଁ। ଏଇଆ କଣ ଗହଳି ବେଶୀ ହୁଏ ବୋଲି ଆମେ ଟିକେ ଗହଳି କି ଯାଉନୁ ବରଂ ରଥଯାତ୍ରା ଦିନ ନ ଯାଇକି ଏଇ ରଥଯାତ୍ରା ଦିନ ରାତିକି ଆମେ ଯାଉ ଟିକେ। ଛୁଆ ପିଲା ଏସବୁ ଆଉ। କାଳେ ରାତିରେ ଗଲେ ଟିକେ ଆମେ ଠାକୁରଙ୍କୁ ତ ଯାହାହେଲେ ।
ରଥଯାତ୍ରା ରେ ରଥ ଟଣା ହଉଚି। ଦିନ ଟଣା ହୁଏ ନା ରଥ ରାତିରେ ଟଣା ହୁଏ କି।
ଉଁ ନା ନା ରା ନା ନା ରା ରାତିରେ ଗଲେ ଦର୍ଶନ କରିବା ପାଇଁ। ଠାକୁର ଯୋଉ ରଥରେ ଥେବେ ନୁହେଁ କି। ଆଉ ତିନି ଠାକୁର ତ ଯାଇନଥିବେ ନା। ସେ ସବୁ ଗଲା ପରେ ଆପଣଙ୍କର ମାଉସୀ ମା ମନ୍ଦିରଠି ଲାଗିବେ ତିନି ତିନି ଠାକୁରଙ୍କ ତିନି ରଥ। ସେ ଲାଗିଲା ପରେ ଯାଇକି ସେ ଯିବେ ତାପ ଇଏ ଦିନ। କିନ୍ତୁ ସେଇଦିନ ତ ତିନିଟା ଚାରିଟା ବେଳକୁ ଟାଣିବେ ଯାଇପାରିବେନି ଆମେ ଟିକେ ବରଂ ଏତେ ଗହଳିରେ ଛୁଆ ପିଲା ନେଇକି ଯିବା ବି ବିପଦଜନକ। ତେଣୁ କରିକି ହୁଁ। ତେଣୁ କରିକି ଆମେ ଟେ ଯାଉରେ ରାତିରେ ଯାଉଭାରି ଯଦି ଯୋଉ ଗାଡ଼ିରେ ହେଉ କି ଯଦି ବସ । ହେଲା ଫୋର ହ୍ବିଲର ନେଇକି ଯାଉ ଯଦି ବର୍ଷା ବର୍ଷି ନାହିଁ ସ୍କୁଟି କି ଟୁ ହ୍ୱିଲରରେ ଦି ଦି ଜଣ ଦି ତିନି ଜଣ ଦି ଜଣ ତିନି ଜଣ ଲାକେ ଏମିତି ଯାଉ ଭାରି ଆଉ। ଯାଇକି ଟିକେ ସେଇ ପୁରା ବଡ଼ଦାଣ୍ଡ ଉପରକୁ ଯାଇକି ଦର୍ଶନ କରିକି ଆମେ ଆସୁ। ଆଉ ତ ପୁରା ଯା ଇଏ କରିହବନି।
ହଁ ଭଲ କଥା ତାହେଲେ ଭଲ କଥା। ଆଉ ଏ ଆମେ ତ କେବେ ଆମେ ଆମେ ଯୋଉ ଯିବା କଥା ତ କହୁଛି ପୁରୀ ଯାଇଥିଲୁ ଆମେ ଯେବେ ଥରେ ଦିନେ ରାତିରେ ଯାଇ ଥିଲୁ। ମାନେ ପରିବାର ସହିତ ରାତିରେ ଯାଇଥିଲୁ ରାତିରେ ଯାଇକି ପହଞ୍ଚିକି ମାନେ ଘରକୁ ଖାଇବା ନେଇଯାଇଥିଲୁ। ଆମ ଘର ଟା ହବ କେତେ କହିଲେ ପୁରୀରୁ ଶହେ କୋଡିଏ କିଲୋମିଟର ପାଖାପାଖି ହବ।
। ହଁ ଆପଣ ଯା ଯାଜପୁର ଆଡ଼େ କି କେନ୍ଦ୍ରାପଡ଼ା ଆଡେ ଯଦି ହେଇଥିବ ଆଉ।
ହଁ, ଆମ ଘର ଟା ଛତିଆ ବଟ ଯଉ ଜାଣିଛନ୍ତି?
ହଁ, ହଁ, ଯାଜ ଉ ଛତିଆ ବାଟ ଜାଣି ସେପା ସେଇପା ଶହେ ପୁ ହଁ ସ ଶହେ କୋଡ଼ିଏ କିଲୋମିଟର କହିଲେ ନା, ନିହାତି ତ ତମର ସେରେ ଯାଜପୁର ହେଇଥିବ ଆଉ, ସେ ଆମେ କହିଲେ ହଁ ହ
ତି ତା'ପରେ ସେଠୁ ନେଇଗଲୁ, ସେଠୁ ଘରକୁ ଖାଇବା ଟା ନେଇ ଯାଇଥିଲୁ କରିକି। ଖାଇବା ଟା ନେଇକି ଯାଇକି ଆମେ ସେଠି ଯୋଉ ଇଏ ଅଛି, କଣ କହିଲ ସେଠ୍ ଟା ଅଁ, ଏଇ ଯୋଉ ମଁ, ସେଠି ନାଇଁ କି ଗାଡି ଏଠି ରଖନ୍ତି ଯଉଠି, ସେଇଠି ଗାଡ଼ି ଫାଡ଼ି ରଖ କହନ୍ତି ସେଇଠି ଆଜ୍ଞା, ସେଇଠି ଖାଇଲୁ ଖାଇ ଖିଆ ପିଆ ସାର, ଆଜ୍ଞା
ହୁଁ।
ଖିଆପିଆ ସାରିକି ତା'ପରେ ସେଇଠୁ ଗଲୁ, ଠାକୁରଙ୍କ ମନ୍ଦିର ଭିତରକୁ ପଶିଗଲୁ। ପ୍ରବେଶ କରିକି ସେଇଠି ବରଦର୍ଶନ କଲୁ, ସେଇଠି ତାଙ୍କ ଭିତରେ ରହିଲୁ। ରାତିରେ ନା! ତ ଆମକୁ ସେ ଚାରିଟା ସାଢେ ଚାରିଟା ବେଳକୁ ସେଠୁ ଏମିତି ଦର୍ଶନ କରୁଥିଲୁ। ସେଇଠି ଗଡା ବୁଡା କରୁ ଥୁଲୁ। ତା'ପରେ ତାରଟା ହାଟ ଚ୍ୟାନେଲେ ସବୁ ବାହାର କରଦେଲେ ଗାର୍ଡ ସବୁ। ତା'ପରେ ଆମେ ବାହାରକୁ ଆସିି ଇକି ବାହାରକୁ ଆସିଲା ପରେ ସେଠୁ ତା'ପରେ ଉଁ, ସକାଳୁ ତ ବାହାରକୁ ଆସିଲୁ। ସକାଳ କାଳୁ ଆସିକି ସେଠୁ ଗାଡି କିଏ ଆସି, ବାଟରେ ଗୋଟେ ଜେଗାରେ ଶିବ ମନ୍ଦିର ଅଛି, ସମୁଦ୍ରକୁ ଗଲା ଭିତରେ ତ ସେଠି ଟିକେ ଫ୍ରେଶ୍ ଫ୍ରାସ୍ ହେଇକି, ତା'ପରେ ସମୁଦ୍ରକୁ ଗଲୁ। ସମୁଦ୍ର ଯାଇଁ, ଗାଧୁଆ ପାାଧୁଆ କରିଥିଲୁ। ଦହିବରା ଖାଇଥିଲୁ ଟିକେ, ଏମିତି ଗାଧା ପଧା କରି ଦହିବରା ଖାଇ କି, ବାହାରି ଯାଇଥିଲୁ କୋଣାର୍କକୁ। ଏମ୍ ସବୁ ବୁଲାବୁଲି କରିଥିଲୁ ଏକାଥରେ କୋଣାର୍କ! କାହିଁକି ନା, ଆମର ଯୋଉ ଏଠି ବି ଥିଲା। ଯୋଉ ବା ବାଟ ମଙ୍ଗଳା। ତା'ପରେ ହବ ବାଟ ମଙ୍ଗଳାରେ ବି ଟିକେ ଆମର ଥିଲା ତ ପୂଜା କରିବାକୁ, ସେଠିକି ବି ଆଇଥିଲୁ।
କାର ଜାଚଙ୍ଗା ହେରିକା କିଛି ଥବ, ଯଦି ଆଉ-ଉ ଅହ।
ଥିଲୁ ସେଠି ବି ପୂଜାପୂଜି ସାମଗ୍ରୀ ସବୁ କରିି କାରିକି, ତା'ପରେ ଫେରିଥିଲୁ ଆଉ।
ଓ ହଉ! ହଉ ଆଜ୍ଞା, ନମସ୍କାର! ରଖୁଛି ଆଉ।